ହଲୋ ହ୍ୟାଲୋ।
ହଁ କହ।
ସୁୁଭିଲା?
ଶୁଭୁଛି ହଁ ହଁ।
ହୁଁ ଶୁଭିଲା। କଣ କରୁଚୁ?
କଣ କରୁଥିଲୁ? ମୁଁ ଏଇ ରୁଟି କରିଦେଇକିରି ବସିଛି ଇଏ ଯାଇଛନ୍ତି କଣ କହିଲୁ?
ହ
ହ୍ୟାଲୋ। ହୁଁ ଶୁୁବୁ
ହଁ କଣ କହିଲୁ? ହଁ ଶୁଭୁିଲା।
ଆରେ ରୁଟି କରିକି ବସି ଚି ଇଏ ଯାଇଛନ୍ତି କଣ ଟିକେ ଅଣ୍ଡା କି କଣ ଟିକେ ଧରିକରି ଆସିଲେ ତାପରେ କରିବି ଆଉ।
ହଁ ହଁ। ହଁ ଭଲ ଆଡେ ଆଇଁଷ ବାରରେ ତ ବେଶୀ କିଛି କରିବାକୁ ପଡୁନଥିବ। ମୁଁ କରିସାରିଲିଣି ରୋଷେଇ ସାରିଲି ରୁଟି କଲି, ମାଛ ତରକାରୀ କଲି। ଆଉ ମୋ ପାଇଁ ସାଧା ହେଇ କରେ ଆଙ୍କୁ କହିଚି ଆଇଲା ବେଳେ ଚଣାମସଲା ଆଣିବେ ଟିକେ ସେ ମୁଁ ଆଇଁଷ ଖାଇବିନି। ମୁଁ ଚଣାମସଲା ଖାଇଦେବି ଆଉ ମୁଁ ରବିବାର ଛାଡିଦେଇଚି।
ଓହୋ।
ଆଉ ଚଣାମସଲା ଆଣଲେ ମୁଁ ଖାଇଦେବ ସେମାନେ ସବୁ ଅଛି ଦିନର ଚିକେନ ଥୁଆହେଇଚି ମାଛ ଏନା କଲି। ଆଉ ସେମାନେ ସବୁ ଖାଇବେ। ସଇଲାଣି ରୋଷେଇ କରିକି ରୋଷେଇ ଘର କାମ ସାରଦେଇକି ପୁଅଟା ଖାଲି ଶୋଇବ। ତା କଥା ବୁଝିବି ଆଉ।
ଉ ପୁଅକୁ ଖୁଏଇ ସାଇଲୁଣି?
ସିଏ ଖାଇନି ସନ୍ଧ୍ୟାକୁ ଅଣ୍ଡା ସିଜା ଖାଇଦେଇଚି ଯେ ତାକୁ ଆଉ କିଛି ଦିନି ଖାଇବାକୁ।
ହୁଁ।
ସିଜା ଅଣ୍ଡା କିଛି ହଜମ ହବନି ନା ଛୋଟ ଛୁଆଟା।
ରାତିରେ ତାକୁ ଭୋକ ଲାଗିଲେ ଉଠେ ନା ନାହିଁ କାନ୍ଦେ ରାତିରେ?
ସେ ରାତିରେ ହିଁ କିଛି ଖାଉନି ସେ ରାତିରେ ଠିଆ ପଛକୁ ମାନେ କିଛି ଖାଇବନି।
ଉଁହୁଁ।
କାନ୍ଦାକୁନ୍ଦି ନାହିଁ ତାର। ଭୋକ ଫୋକ ନାହିଁ କି ତାର କା କୋଉଦିନ ଭୋକରେ କାନ୍ଦୁଚି ବୋଲି ମୁଁ ଜାଣନି ଆସିଯାଏ। ତାକୁ ଦେଲେ ଖାଇବ ନ ଦେଲେ ନାହିଁ। ଦେଲେ ଖାଇବ ଯେ ତା ମନ ହେଇଥିବ ଯଦି ଖାଇବ ନହେଲେ ନାଇଁ ତା ପଛରେ ବୁଲୁଥୁବୁ ସେ ପାଟି ଖୋଲିବନି।
ଏବେ କୋଉ ଦିନ ଗୋଟେ ପୋଲିଓ ଯୋଉ ଗଲା ରବିବାର ଦିନ ଦେଇଥିଲୁ ତାକୁ ନେଇକି?
ହଁ ପୋଲିଓ ନେଇକି ଖାଇକି ଆସିଲା ତାକୁ ଜର ହେଇଯାଇଥିଲା ତ ଜୋରେ ଆଉ ମେଡି କାଲ ନେଇକି ପୁଣ ପଚାରିକି ଦେଲିି ପୋଲିଓ ଆଉ।
ଅହ।
ଖାଇଚି ମୁଁ।
ପୋଲିଓ ତ ମେଡିକାଲରେ ଦିତିନି ଦିନି ନାକି ରଖୁଚନ୍ତି ଆଉ ଯୋଉଦିନ ତା ପରେ ଦିନେ ଦିଦିନି ମେଡିକାଲରେ ବି ର ରଖୁଚନ୍ତି।
ଯୋଉଦିନ ସେଦିନ ଅଙ୍ଗନବାଡିରେ ଦେଇଦୋଉଚନ୍ତି ପାଖରେ ଯଦି ଗମେଣ୍ଟ ମେଡିକାଲ ରହୁ ଚି ଦିନେ ଦିଇଦିନେ ରଖୁଚନ୍ତି।
ଆଉ ପୁଅ ଖାଇଲା ନା ପୁଅ ଆଗରୁ ଖାଇଥିଲା?
ନାଇଁ ଖାଇଲା ନା।
ହ ହ ହ ତା ପୁଅଟାକୁ ବି ଜର ହେଇଯାଇଥିଲା ତାକୁ ନେଇକି ପୋଲିଓ ଫୁଣି ଦେଇକି ଆଇ ପୁଣି ଆଉଥରେ ତ ମେଡିକାଲ ତ ଗଲି। ଛୁଆଟା ଏଇଯୋଉ ପାଗରେ ଦେଖୁନୁ ଦେହପା ଖରାପ ହୋଉଚି ଛୁଆଙ୍କର। ତାଙ୍କୁ ଜଗିି ନ ରଖିକି ରଖିଲେ ଛୁଆମାନେ
ମାନେ ଚବିଶ ଘଣ୍ଟା ଭିତରେ ଜମା ଉଁ କମିନଥିଲା ବର୍ଷା ଆଜି ଟିକେ ସ ସକାଳୁ ଟିକେ ହେଲେ ମାନେ କମିଚି ଏପଟେ।
ସକାଳୁ ଏଇନା ଆମର ଟିକେ କମିଚି।
ନାଇଁ ଆଜି ସକାଳୁ କାଇଁ ମାନେ ସକାଳୁ ମାନେ ଦଶଟା ଏଗାରଟା ବେଳଠୁ କମିଚି ଯେ ଏତୋବେଳେ ଯାଏଁ ଆଉ କାହିଁ ହେଇନି ବର୍ଷା।
ହଁ ହଁ
ଉଁ ଆଉ ତମର ରାତିରେ ସମସ୍ତେ ରୁଟି ଖାଆନ୍ତି ନା କେହି କେହି ଭାତ ବି ଖାଆନ୍ତି?
ହଁ ଭାତ କିଏ କିଏ କିିଏ କିଏ ରୁଟି ହୁଏ ଦିଟାଆଙ୍କ ହୁଏ ଯିଏ ଯାହା ଖାଇଲା।
ଉଁହୁଁ କାରଣ ମାଛ ହେମତି ରୁତୁ ରୁଟିଟା ଖାଇହବନି ଚି ଚିକେନ ହେମତି ରୁଟିଟା ଖାଇହେଇଯିବ ମାଛ ହେଲାବେଳକୁ ଭା ତା ସହିତ ମାଛ ଭଲନାଗେ ଉଁହୁଁ। ତୁମର ଲାଇନ୍ ଫାଇନ୍ ଯୋଉ କଟାକଟି ହେଇଥିଲା ସବୁ ଠିକଠାକ ହେଇଗଲା।
ହଁ ଆସିଲା ପହରଦିନ ଆସିଲା ଯେ ଆଉ ରାତିରେ ଆସିଲା ଦେଲେ ସନ୍ଧ୍ୟା ହେବ ଏତେ ହାଇ ଦେଲେ ଯେ ବଲ ଫ୍ୟାନ୍ ସବୁ ପୋଡି ଦେଇଚି।
ନା ସେଟା ପୁଣି ଠିକ ହେଲାଣି କି ନାହିଁ?
ସେଇଟା ହେଲା ଯେ ସେ ମନା ଗଲା ଫ୍ୟାନ୍ ଫନ୍ ଦଉନି ଆମ ଆମ ପୁଣି ପୁରୁଣା ଘରକୁ ପଳେଇଲୁ ରାତି ଏଗାରଟାରୁ।
ହୁଁ।
ଓ ମାସ ଆସିକି କାଲି ଜଣିକ ଦେଲେ ଦିପ ପହରେ ଦେଲେ ଦିଟା ତିନିଟା ବେଳକୁ ଭଗେଇକି ଦେଲେ ଯେ ଅଛି। ।
ଉଁ ହୁଁ।
ଯାହା ହଉଛି ହଉ ଲାଇନ ଟା ନ କଟୁ ଲାଇନ ଏତେ ଆମକୁ କିଲି ବିଲି କଲାଣି। ଡର ଲାଗୁଚି।
ହୁଁ ହୁଁ।
ଛୋଟ ଛୁଆର ବୋପା ମା ବେଶୀ ତ ଏତେ ବର୍ଷା ହେଇକ ବି ଗରମ।
ହୁଁ ଗୁଳୁଗୁଳିଟା ତ ହଉଛି ଆଉ ଏବେ ଠାକୁର ଅଣସରରେ ଅଛନ୍ତି ମାନେ ଆହୁରି ଗୁଳୁଗୁଳି ହବ ଆଉ। ତ ତଥାପି ଏଇଟା ଏଇ ବର୍ଷ ଟିକେ କମ ଏଇ ପୂର୍ବି ୟା ପୂର୍ବ ବର୍ଷ ବହୁତ ହେଇଥିଲା।
ବେଶୀ ହେଇଥିଲା ହଁ ଏ ବସ ବର୍ଷା ହେଇଗଲାନି କି? ଏତେ କାଇଁ ବର୍ଷା ହେଇ ହୁଏ, ଗୁଳୁ ଗୁଳି ବେଶୀ ଖରା ହୁଏ ବା ଏଇ ଟାଇମ ରେ। ଆଉ ଗାଁ କୁ ଯିବୁ?
ଏଇ ରଥଯାତ୍ରା ବେଳକୁ ବାହାରିଛୁ ତ ଦେଖିବା କଣ ହଉଛି? ପୁଅର ଦେହ ପାକୁ ଦେଖିକିରି। ଏବେ ତ ତାର ଝାଡା ବାନ୍ତି ହେଇକରି ଭଲ ହେଇଛି। ଜ
ଦେ ଦେଖି ଯାଇଁକି ତାଙ୍କ ଇଏକୁ ନେଇକି ଆମେ ଯିବାକୁ ପଡିବ ନା ନାଇଁ?
ଉଁ ହୁଁ ତା ପାଇଁ ଆଜି ଗୋଟେ ଖେଳନାଟେ ମଗେଇଛୁ ଏଇଡ ଟର ସେଟ ଗୋଟେ ଯୋଉ ଛୁଆ ମାନଙ୍କର ଆସୁନି ମାନେ ବକ୍ସଟା ଭିତରେ ସବୁ। ମଗେଇଛୁ, ସନ୍ଧ୍ୟା ବେଳୁ ହୁଁ ସେଇଟା ଧରିକିରି ସମସ୍ତେ ଙ୍କର ଚେକ୍ କରୁଛି, ଇଞ୍ଜେକ୍ସନ ଦଉଛି ଚେକ୍ ଚି ହିଁ, ମାନେ ସନ୍ଧ୍ୟା ବେଳୁ ହେଇଥିରେ ପୁରା ଲାଗିଛି ହଁ ବା।
ତାଙ୍କ ମାଇଣ୍ଡ ରେ ଏଇଟା ପଶିବ ନା ସବୁ ଛୁଆ ମାନେ କଣ ଯାହା ଦେଖିଲେ ସେଆବେ କଲେ, ମୋ ପୁଅ ଯାହା ଦେଖୁଛି ଯେ ଯାହା କରଛି ସେ ସାଙ୍ଗେ ସାଙ୍ଗେ ସେଇଟା କରମି ଏଇ ନା ଅପାକଟେ ଚା ପିଲେ ସେ ଅନେଇଲା ଅନେଇଲା ଅଳ୍ପ ତ ସେ କପ ନେଇକି ସେ ଚା ପିବ। ତାକୁ ଆଉ ଗୋଟେ କପ ରେ ପାଣି ଟିକେ ଦେଇଦେଲେ ସେ ସେମିତି ପୁରା ମାନେ ଏମିତି ଧଇଲାନି କପ କୁ ଆଙ୍ଗୁଡିରେ ପୁରଇଲା ତା ଯୋଉ ଇଏଟାରେ ଟେକିକି ପିଲା ଚା।
ମଲା ଆମେ ଏଇ ଯୋଉ ଗୋଟେ ଗୋଟେ ଯେତେବେଳେ ଦେଖୁଛେ କାର୍ଟୁନ ଫାଟୁନ କି କି କିଛି ଭିଡିଓ ଦେଖୁଛି ଫୋନ ଦେଖିଲା ବେଳେ ମାନେ ଆମେ ତାକୁ କିଛି ସି ଦେଖେଇନୁ କି ଆମେ ତ ତା ସହିତ ଓଡିଆରେ କଥା ହଉଛୁ କିନ୍ତୁ ସେ ସେଟା ଦେଖିକରି ସିଏ ମାନେ ଏ ହିନ୍ଦୀ ଗୋଟେ ଗୋଟେ ୱାର୍ଡ ମାନେ ମାମା ଆଓ ଉଁ ପାପାକେ ପାସ୍ ମାନେ ଗୋଟେ ଗୋଟେ ଇଏ। ସେଇଟା ସେମିତି ହିନ୍ଦୀରେ ସେ ତାରା ଚଲେଇଛି ହୁଁ।
ଛୁଆ ତ ସେଇଆ ଆଉ।
ହୁଁ। ସାଇ ଆଉ ଘରେ ସବୁ।
କଣ କହିଲୁ?
ଘରେ ସମସ୍ତେ କଣ କରୁଛନ୍ତି?
ଏଇ ଅପା ମୋବାଇଲ ଦେଖୁଛନ୍ତି, ଝିଅ ବୁଲୁଛନ୍ତି, ମା ପୁଅ କୁ ରଖିଛନ୍ତି। ଆଉ ଦି ଭାଇଆଙ୍କ ନାହାନ୍ତି ଯାଇଛନ୍ତି ମା ସିଏ ଆଉ ଅଧଘଣ୍ଟା ଘଣ୍ଟାରେ ଆସି ପହଞ୍ଚିବ ଘରେ ଆଈ ଶୋଇଛନ୍ତି। ବାବା ତାଙ୍କୁ ଯାଉଛି ଖାଇବାକୁ ଦେବି ଏବେ ଆଉ।
ହୁଁ ହୁଁ ତମର କେତେଟା ନଅଟା ବେଳକୁ ଷ୍ଟାର୍ଟ ହେଇଯାଉଛି ଖାଇବା?
କଣ କହିଲେ?
ନଅଟା ବେଳକୁ ଷ୍ଟାର୍ଟ ହେଇଯାଉଛି ଖାଇବା।
ପହଞ୍ଚିକି ଧୋଇଦୁଆ ହେଇକି ଟିକେ, କପା ଗୋପି କରିକି, ଏଇ ଦଶଟା ସାଢ଼େ ଦଶଟା ବେଳ ଆରମ୍ଭ ହବ ଆଉ ଖାଇବା ଆଉ
ହାଲୋ ଉୁଁ ହୁଁ ଶଶୁର
ନାଇଁ ସେମିତି ନାଇଁ, ଯିଏ ବସିଲା ତାକୁ ଭୋକ ହେଲା ଦେଇଦି କେତେବେଳେ ବାପା କୁଅ କ ସମ ମିଶିକି ଖାଇବେ ମାନେ ବାପା ଖାଇଦେବେ ଆଉ ତାପରେ ଆମେ ମାନେ ସମସ୍ତେ ଖାଇବୁ ଆଉ ଯାହାକୁ ଭୋକ ଲାଗିଲା ସେ ଆଗେ ଖାଇ ଦିଅନ୍ତି, ବାପା ଦେବି
ହାଲୋ
ହଁ, ଦେଖିଆ ସେ ସେଇ ଡକ୍ଟର ସେଠ ତୁ ଧରିକିରି ବସିଛି ଆଉ କେତେବେଳେ କାହାକୁ ଇଞ୍ଜେକ୍ସନ ଦେଲାଣି, କେତେବେଳେ କାହାର ଦାନ୍ତ ଚେକ୍ କଲାଣି।
ଛୁଆମାନେ ଏମତି ଖେଳିଲେ କିନ୍ତୁ ଭଲ ଲାଗିବ ଯେ, ନା କିଛି କିଛି ଇଏ ଜିନିଷ କଲେ ଖୁସି ଲାଗେ।
ବାପା ମମି ଭିଡିଓ କଲ୍ କରିକି ଦେଖିଥିଲେ ଯେ- ତାଙ୍କୁ ଭିଡିଓ କଲରେ ଇଞ୍ଜେକ୍ସନ ଦେଇଦଉଛି ଭିଡିଓ କଲରେ ଟେଷ୍ଟ କରିଦଉଛି, ମମିଙ୍କୁ କହୁଚି ଏ ଆ କର ଆ ଆ ସେ ଆ କଲା ବେଳକୁ ଏଇଠି ଗୋଟେ ଅଛି ଡେ କିଡ ଗୋଟେ ଅଛି ଯେ- ସେଥିରେ ଯୋଉ ଦାନ୍ତ ଯୋଉଥିରେ ଚେକ୍ କରନ୍ତିନି, ସେଇ ଟାଇପ ର ଗୋଟେ ଅଛି।
ହଁ ହଁ।
ନିଜେ କରୁଚି ଆଉ।
ହଉ ଭଲ ଛୋଟ ଛୁଆ।
ନହେଲେ କେତେ? ଏତ ଯୋଉ ବର୍ଷା ହଉଥିଲା, ତଥାପି ଛଅଟା ବେଳକୁ ଯେତେବେଳେ ଟିକେ ଗୋଟେ ବର୍ଷ ଛାଡେ, ଅଧଘଣ୍ଟା ଉଣ୍ଡୁ ଯାଇକିରି ବାହାରେ ତାକୁ ସାଇକଲ ଚଲେଇକିରି ଆଣେ, କେତେ ବି ଘରେ ବସିବ?
ନାଇ ମ, ଛୋଟ ଛୁଆ ପାଠ ପାଠ କୋଉଠି ପଢି ଗଲାଣି।
ହଁଁ ଏତେ ପ୍ରେସର ଦୋଉନି।
ହଁ ଯେ କୋଉଠି ଯୋଉ ନାଇଁ ଛୋଟ ଛୁଆ ଏତ ସଦା କଥା ନୁହେଁ ମାନେ ପଢିଲେଣି କୋଉଠି?
ନାଇଁ ଆଡମିସନ ଦେଇନି, ତିନି ବର୍ଷ ହେଇଗଲା ପରେ ଦେବି।
ହଁ ତିନି ବର୍ଷ ଛୁଆଙ୍କୁ, ଏଇନା କେତେ ବର୍ଷ ଚାଲିଛି ଅଢେଇ ବର୍ଷ।
ଆଠ ମାସେ, ଦି ବର୍ଷ ଆଠ ମାସେ, ଆଉ ଚାରି ମାସ ପରେ ତାପରେ ତିନି ବର୍ଷ ପୁରିବ ତାପରେ ତ ଆଡମିସନ ହବନି, ଯାଇକିରି ମାର୍ଚ ମାସ ବେଳକୁ ଯୋଉ ଆଡମିସନଟା ହବ, ସେଇ ଆଡମିସନ ରେ ଦେବି ଆଉ।
ହଁ ସେଇ ବାସ ଏଇଠି ଯୋଉଠି ରହୁଛି ଏଠି ଭୁବନେଶ୍ଵରରେ ନା, ସେଇଠି ପଢ଼ିବ ଆଉ।
ହଁ ଅଁ ସେଇ, କଣ କହିଲୁ?
ଷ୍ଟାର୍ଟିଂ ରହୁଛୁ ନା ଭିତର ଆଡ଼କୁ।
ନାଇଁ ଷ୍ଟାର୍ଟିଂରୁ ଭିତର ଆଡେ ନା ନା। ଏପଟେ ନୁହଁ, ଏପଟ ଆଡେ।
ପୁଅ ସେଥିରେ ଲାଗେନା।
ଯାଇକିନା ତାର ପ୍ଲେ ସ୍କୁଲ ଦି ତିନିଟା ଜାଗାରେ ବୁଝିକିରି ଆସଛୁ।
ହୁଁ ଉଁ
ଉଁ ଯଦି ହବ ଛାଡିବୁ, ମତେ ଛୋଟ ଛୁଆ ଟାକୁ କଣ ଛାଡିବୁ ରହିପାରିବ ନରହି ପାରିଵ ପାରିବ ସେଥିପାଇଁ ଛାଡୁନୁ।
ନାମ ଏତେ ଛୋଟ ଛୁଆ ଟା କୁଆଡେ ଛାଡ଼ିବୁ? ଆମର ତ ସେଇ, ଆମର ଇଛା ଥିଲା ପୁଅ ହେଇନଥିଲା କିନ୍ତୁ ଆମେ କହିଥିଲୁ ଛାଡିବା ପାଇଁ। ଗୁରୁକୁଳର ଯୋଉ ଖୋର୍ଦ୍ଧା? ସେଇଠି ଛୁଆକୁ ଛାଡିଦବା ପାଇଁ।
ହୁଁ।
ତାପରେ ଏତେ ଛୋଟ ଛୁଆଟା ଛାଡିକି ଆଗେ ଏଇଠି ଯାଇକି ବସୁ, ସବୁ ଜିନିଷ ବସିକି ଜାଣିଲେ ତାପରେ ସେ ଅଟୋମେଟିକ ସେ ତାକୁ ବାହାର ଛାଡିବୁ।
ହୁଁ। ନା। ଛୁଆଙ୍କୁ ଯେତେ ନିଜ ଆଖି ସାମ୍ନାରେ ରଖିକିରି ଛୋଟ ସ୍କୁଲ ପଛେ ବି ହଉ, କିନ୍ତୁ ଆଖି ସାମ୍ନାରେ ରଖିକିରି ମାନେ
ତାଙ୍କୁ ଗାଇବା। ହଁ ଛୁଆମାନଙ୍କୁ ବାହାରେ ଛାଡ଼ିଲା ମାନେ ଆଉ ତାକୁ, ପୁଣି ପୁଅ ପିଲା ସାନ ବୋହୂ
ମତେ ଛୁଆମାନଙ୍କୁ ଜମା ବାହାର ଟକୁ ଛାଡିବା ପାଇଁ ମାନେ କଣ କହିଲୁ ଇଚ୍ଛା ନାହିଁ। ନିଜ ଆଖି ଆଗ ସେଇରେ ଯିବା ଆସିବା କରିବ, ରହିବ ଠିକ୍। ତମେ ସବୁ ଜାଣିପାରିବ, ଏଇଆ ମାନେ ଜାଣିବୁ ବାପା ମାଆ ଭଲ ପାଇବା କଣ ଇଏ ସିଏ, ଏମିତି ଦୂରରେ ରହିଲେ ହେଇରା କିଛି ଜାଣିବେନି ଛୁଆରା।
ହେ ସ୍ନେହ ମମତା କଣ ଲୋ ମାନେ ଲୋଭ ଫୋଭ କିଛି କିଛି ଜାଣିବେନି ନା?
କହିବେନି, ଯାହାର ପାଠ ପଢିବାର ହବ ସେ ତାକୁ ଯୋଉଠି ରଖିଲେ ସେ ପାଠ ପଢିବ। ଯାଇ ଏ ପଢିବନି, ତାକୁ ତୁ ଯୋଉଆଡ଼େ ନେଇକି ରଖିଲେ ବି ସେ ପାଠ ପଢ଼ିବନି।
ଛୁଆମାନେ ପଢିବାର ଥିଲେ ସେ ଯୋଉ ଫାଷ୍ଟ ହେଉଛି ସେମାନଙ୍କ ମାଇଁଣ୍ଡ୍। ନାଇଁ ନା କହୁନୁ?
ସେୟା ପାଇଁ
ହଁ, ହଁ ହଉ ହଁ ତାହେଲେ ଗାଁକୁ ଆସିବୁ ନା। ମୁଁ ତ ସେଇ ଅଛି ସୋ ଘର ପ୍ରତିଷ୍ଠା ଅଛି ତ ଆଜି ଦେଖିଥିଲି ଭିଡିଓ କଲିଙ୍ଗରେ, ଜାଣିଛୁ ନା କେତେ କ୍ୟୁଟି କ୍ୟୁଟି ଦିଟା ଝିଅ ହେଇଛନ୍ତି?
ଉଁ ହୁଁ। ଦେଖି ଫଟୋ ଦବୁ।
ହୁଁ ଛାଡିଥିଲା ଇଏରେ ଯେ ଏଇଟା ତାକୁ ଏଡିଟିଂ କରି ଛାଡ଼ିଥିଲା। ମୁଁ ଭାବିଲି ମୁଁ ଫଏଟ୍ ଅପେଲ୍‌ କଲି ଆଉ ଦେଖଉଥିଲି ଆ।
ଉଁ ହୁଁ। ତା ଏକୋଇଶିଆ ଗଲାଣି?
ନାଇ ଆଠ ଦିନ ହେଇଛି।
ଅହୋ। କୋଉ ମାନେ ଇଏ ତ ହେଇଥିବ?
ସେଇ ଭୁବନେଶ୍ଵର।
ଉଁ ହୁଁ। ଏବେ କୋଉଠି ଅଛି? ଉଁ ହୁଁ। ହଁ ହଉ ଭଲରେ ଭଲରେ ହେଇଗଲା ଏଇଟା ବଡ଼ କଥା। ହଉ ହଉ।